ହଁ।
କଁ କରୁଛନ୍ତି?
ଏଇଠି ଘରେ ଥିଲୁ ଆଉ ଆପଣ?
ମୁଁ ଏଇ ବସିଚି ଘରେ।
ଓ।
ମାନେ ଗାଧେଇ ସାଇଲଣି। ଦିହ ଖରାପ ବୋହୁତ ବର୍ଷା ହଉଚି।
ଆଚ୍ଛା।
ଆଉ ଖାଇଥିଲେ କଣ?
ସକାଳୁ ହେଇଚି ଜଳଖିଆ ହଉ। ଉପମା, ପକୁଡି।
ଆପଣ ସେଟି କିଛି ଗହଳି ଅଛି କି ପାଟି ଶୁବୁଚି ଟିକେ ବାହାରକୁ ଆସିକି କଥା ହୁଅନ୍ତୁ?
କଟକ ଭାଇ ମୁଁ ଯାଉଚି ହେଲା।
ଭଲ ଲାଗୁଚି ମାଁ ଚିକେନ ଦେ। ନା ନା ହବନି ଯଉନି ଦିଅ ନା
ହାଲୋ।
ହାଲୋ।
ହାଲୋ।
ହଁ କୁହନ୍ତୁ?
ବର୍ଷା ହଉଚି?
ହଁ ଏପଟେ ବର୍ଷା ହଉଚି। ସକାଳୁ ବର୍ଷା ଲାଗିିକରି ରହିଚି।
ବର୍ଷା ତ କାଲି ଏଠୁ ରାତିଠୁ ହଉଚି ଛାଡିନି ଏପର୍ଯ୍ୟନ୍ତ। କଣ ଖାଇଥିଲେ ସକାଳୁ? ଖାଇଚନ୍ତି କଣ ସକାଳୁ? ହୁଁ ହୁଁ ଆଉ ଦେହପା ଭଲ ଅଛି ସମସ୍ତଙ୍କର?
ହଁ ସମସ୍
ହଁ ଭଲ ଅଛି। ହାଲୋ।
ଏବେ ତ ରଥଯାତ୍ରା ଆଗକୁ ଆସୁଚି କଣ କେମିତି ବୁଲାବୁଲି କରିବ ଟିକେ କୁହନ୍ତୁ?
ରଥଯାତ୍ରା ଆମର ପୁରୀ ପ୍ରୋଗ୍ରାମ ଅଛି। ଗାଁରୁ ସବୁ ଯିବେ ପଚାଶ ଷାଠିଏ ଜଣ ଭଳିଆ ଯିବେ। ଆମର ହଁ ସେଠି ସେବା ସେବା କରିବା ପାଇଁ ଥିବେ ସବୁ ପୁରୀରେ। ଏମାନଙ୍କର। ଆଉ ମୁ ମୁ ବଶାଲା
ଫ୍ୟାମିଲି ସହିତ ପରିବାର ସହିତ ଯିବେ ନା ଏ
ନା ଆମର ଗୋଟେ ଅ ଅଛି ସମାଜ ସେେବୀ ଅଛି ସେଇଥିରେ ସବୁ ଯାଉଛନ୍ତି ଗ୍ରୁପ ହେଇକି ପିଲା ସବୁ। ପ୍ରତ୍ୟେକ ଡିଷ୍ଟ୍ର୍ ପିଲ ସବୁ।
ହ
ମୁଁ ଖତ ଅ କି ଆଉ ଆପଣଙ୍କ ଆଡେ କଣ ଫେମସ?
ଆମ ଆଡେ ତ ଏଠି ରସା ବଳି ବହୁତ ଫେମସ।
ଆଉ ରଜ କିମିତି କଟିଲା କୁହନ୍ତୁ?
ରଜ ତ ବହୁତ କଟିଲା ରଜ ତିନଦିନି। ଆମର ତ ଟ୍ୟୁସନରେ ଆମର ଯୋଉ ଫଙ୍କସନ ହୁଏ ରଜ ପ୍ରୋଗ୍ରାମ ବହୁ ଫଙ୍କସନ୍ ହୁଏ ସାଙ୍ଗସାଥି ମିଶିକି ସବୁ କରୁ ପ୍ରତିବର୍ଷ ଆମର ସେଇଠି ହିଁ ପାଳନ ହୁଏ। ପ୍ରଥମ ରଜ ଦିନ ମୁଁ ଯାଇଥିଲି ମୋ ମାଉସୀ ଘରକୁ ବୁଲିବା ପାଇଁ। ସେକେଣ୍ଡ ରଜ ଦିନ ଏମିତି ସାଙ୍ଗସାଥି ମିଶିକି ଯାଇଥିଲୁ ଭଲ ଭଲ ଜାଗା ସବୁ ବୁଲିବା ପାଇଁ ରଜ ଟା ଆମର ଏମିତି କଟିଛି। ଆପଣଙ୍କର କେମିତି କଟିଛି ରଜ ଟା?
ରଜ ତ ଆମର ଏପଟେ ସେ ଦିନ ବେଳା ତଖଣା କୋଉ ଭଳିଆ ଗରମ ଗୁଳୁଗୁଳି ହେଲା ରାତି ସନ୍ଧ୍ୟା ବେଳକୁ ବର୍ଷା ହେଲା। ରଜ ପୁର ମାଡ ଖଇଗଲା। ରଜ ଏତେଇଏ ହେଇନି। ହେଲେ ବି ସେମିତି ଆମର ଏତେ ବି ଫେମସ ହୁଏନି ଏପଟେ ରଜଟା। ଏ ବର୍ଷ କାମ ହବ କଣ କେମିତି ଗାଡି ଭାରି
ଆଉ ବାଲିଯାତ୍ର ରେ କେମିତି କଣ ସବୁ କଟେ ଆପଣଙ୍କର ଦିନ ଟା?
କଣ କହିଲେ?
ବାଲିଯାତ୍ରାରେ କେମିତି କଣ ବୁଲାବୁଲି କରନ୍ତି କୁହନ୍ତି ଟିକେ?
ବାଲିଯାତ୍ରା ତ ସେମିତି ବାଲିଯାତ୍ରା ପ୍ରାୟ ଯାଏନି ସେଠି ବହୁତ ଗହଳି। ଆମର ସେ କେବଳ ଗ ପ୍ରସିଦ୍ଧ ଆମର ଢେଙ୍କାନାଳ ବରା ବିଖ୍ୟାତ ବରା। ଆଜ୍ଞା ଗଣେଶ ପୂଜା ଟା ଆମର ହୁଏ ଭଲ।
ହଁ।
ସବୁ ଭଲ
ଆଉ ଆପଣଙ୍କ ଘର ସମସ୍ତଙ୍କ ଦେହ ଭଲ ଅଛି?
ହଁ।
ଘରେ ସବୁ କିଏ କିଏ ରହୁଛନ୍ତି?
ଘରେ ଆମର ବାପା
ଏ ନେଟୱାର୍କ ପ୍ରୋବ୍ଲେମ୍ ହେଉଛି ବର୍ଷା ପାଗ ଯୋଗୁଁ।
ଅଁ। ବର୍ଷା ଏବେ ଟିକେ ଛାଡ଼ିଯାଇଛି।
ଆମ ଏପେଟ ତ ପକଉଛି ଜୋରସୋ ବର୍ଷା।
କାଲି ରାତିଠୁ ପକଉଥିଲା ଟୋଟାଲି ଛାଡିିନି ଏବେ ଛାଡ଼ିଲା ଟିକେ।
ଆମର କାଲି ରାତିଠୁ ହିଁ ଚାଲିଛି ବର୍ଷା କମିବାର ନାହିଁ ଏପର୍ଯ୍ୟନ୍ତ ବି ବର୍ଷା ହଉଛି।
ଲଘୁଚାପ ଧରିଛି ଆହୁରି କେତେଦିନ ଏମିତି ହବ?
ହଁ।
ଘରୁ ବି ପଦାକୁ ବାହାରି ହଉନି
ହଁ ଆପଣଙ୍କ ପଢାପଢି କେମିତି ଚାଲିଛି?
ପଢା ସରିଗଲାଣି।
ଏବେ ଆଉ ଆଗକୁ କଣ କରିବାର ଇଚ୍ଛା ଅଛି?
ଆଗକୁ ଅଛି ଜବ ପ୍ଲାନିଂ ଅଛି।
କୋଉ ଲାଇନ ରେ ଯିବାକୁ ଚାହୁଁଛନ୍ତି ଆପଣ?
ମେକାନିକଲ ଲାଇନ୍ ଆ ହେ
ଆଚ୍ଛା।
ଆଉ ଆ ଆପଣଙ୍କର ପଢାପଢି
ମୋର ପଢ଼ାପଢ଼ି ବହୁତ ଭଲ ଚାଲିଛି ମୋର ଏବେ ପ୍ଲସ୍ ଟୁ ସେକେଣ୍ଡ ଇୟର ହେଇଛି
ଓ ହୋ।
ସେତିକିେ ବହୁତ କଷ୍ଟ ହାର୍ଡ଼ କରିବାକୁ ପଡ଼ୁଛି କଷ୍ଟ କରିବାକୁ କାହିଁକିନା ଏଇଟା ବୋର୍ଡ଼ ପରୀକ୍ଷା ନା
ଓୁଁ ହୁଁ କଣ ନେଇଛନ୍ତି ଆର୍ଟସ୍ ନା ସାଇନ୍ସ?
ଆର୍ଟସ୍
ହୁ ହୋ।
ଆପଣଙ୍କୁ କେଉ ଜୀବନଟା ବହୁତ ଭଲ ଲାଗେ ସ୍କୁଲ ଲାଇଫଟା ନା କଲେଜ ଲାଇଫ୍?
ସ୍କୁଲ ଲାଇଫ ଟା ନିହାତି ଭଲ ଲାଗିବ ଆଉ
କାହିଁକି?
ସେଠି ସ୍କୁଲ ଲାଇଫ କଣ କି ମାନେ ସବୁ ପ୍ରକାରର ମାନେ ପାଠ ପଢାଠୁ ନେଇକି ଚଗଲାମି ମଜାମସ୍ତି ଅଧିକା ଥାଏ। କଲେଜ ଲାଇଫରେ ସେଇଟା ନଥାଏ।
ହଁ
କଲେଜ ଲାଇଫରେ କଣ ବୟସ ହେଇଯାଇଥାଏ। ସେତେବେଳକୁ ଚଗଲାମି ଟା ସମସ୍ତେ ଧରନ୍ତି ବଡ ପିଲା ହେଲଣି ଚଗଲା ହଉଛୁ ଇଏ ହଉଛୁ ସିଏ ହଉଛୁ ପାଠ ଉପରେ ବେଶୀ ଫୋକସ କରନ୍ତି। ସ୍କୁଲ ଲାଇଫ୍ ଟା କଣ? ମାନେ ପାଠ କମ ମଜାମସ୍ତି ଅଧିକ ସାଙ୍ଗସାଥି ଆଉ ଆଣିବ ଆଉ ନା ଆଉ ଆପଣଙ୍କର କିଏ କିଏ ଅଛନ୍ତି?
ଆଉ କଣ କୁହନ୍ତୁ?
ଆପଣଙ୍କ ଘରେ କିଏ କିଏ ଅଛନ୍ତି ସବୁ?
ଆମ ଘରେ ମୋ ବାପା ତ ବାହାରେ ରୁହନ୍ତି କାମ କରନ୍ତି ଆମ ଘରେ ମୋ ବୋଉ ଅଛନ୍ତି ମୋ ଜେଜେମା ଅଛନ୍ତି ମୋ ସାନ ଭାଇ ଭଉଣୀ ଅଛନ୍ତି ଆଉ ଯିଏ ମୋ ଉପରେ ବଡ ଭଉଣୀ ତାଙ୍କର ବାହାଘର ହେଇଯାଇଛି।
ହୁଁ ହୁଁ ଆଉ ସାନ ଭାଇ ସବୁ କଣ କରୁଛନ୍ତି?
ସାନ ଭାଇ ସ୍କୁଲ ରେ ପଢୁଛି ମୋ ସାନ ଭଉଣୀ ବି ସ୍କୁଲ ରେ ପଢୁଛି
ହ
ଆଉ ଦୀପାବଳି କେମିତି କଣ ପାଳନ
ଆ ଉଁ ଦିବାଲିରେ ତ ସିଏ ସେଠି ଇଏ ସେଠି ମ ମଜାମଜି ସବୁ କରନ୍ତି ବାଣ ଫାଣ ଫୁଟାନ୍ତି। ମୋର ଏବେ ଯାଉନାହାନ୍ତି କି ଖାଇଆକୁ।
ହୁଁ। ଦୀପାବଳି ଘର ପରିବାରଙ୍କ ସହିତ କେମତି କଣ ପାଳନ କରନ୍ତି କୁହନ୍ତୁ ଟି
ସେମିତି ପିଠା ପଣା ହୁଏ ଆଉ କଁ।
ହ
ଆଉ ଉଁ ମିଶିକି ସବୁ ଉଁ ଦୀପାବଳି ପାଳନ୍ତି ଦୀପ ଫିପ ଲଗାନ୍ତି। ଆଁ ବାଣ ଫୁଟାନ୍ତି।
ହୁଁ ହୁଁ।
ଆଉ ଆପଣଙ୍କ ଆଡେ କେମିତି ହୁଏ
ଆମ ଆଡେ ତ ବୋହୁତୁ ଭଲ ସେ ହୁଏ ଆମେ ସବୁ ଭାଇ ଭଉଣୀ ମିଶ୍ ଟିକେ ସବୁ ଯେତେ ସବୁ କମ୍ପିଟିସନ୍ ପ୍ରତିଯୋଗିତା ଲାଗେ ବାଣ ସଂଗ୍ରହ କରିବାର କିଏ ଅଧିକ ବାଣ ଫୁଟେଇବ।
ଆଜି ଯାଇନୁ କୁଆଡେ?
ଇନ୍ତି ରାତି ହେଲେ ମୂରଜ ପକାଉ ନୂଆ ପୋଷାକ ପିନ୍ଧି ଫଟ ଫଟ ଏ ଉଠାଉ ଦୀପ ଜାଳୁ ବାଣ ଫୁଟାଉ।
କୋଉ କୋଉ ବାଣ ସବୁ ଫୁଟାଅ?
ବେଶୀ ତ ଏମ୍ ତେ ବାର୍ଦ୍ଦ ଜିନିଷ ବାଣ ଏତେ ମତେ ଫୁଟେଇବାକୁ ଭଲ ଲାଗେ ନା ଯୋଉ ଗୁରା ଅ ଧିକ ଶବ୍ଦ ହଉଥିବେ ସେ ଝର୍ଝରି ଧପ୍ ଧପି ଏମତି ସବୁ ନର୍ମାଲ ବାଣ ଫୁଟେଇଆକୁ ମତେ ବୋହୁତ ଭଲ ଲାଗେ।
ଓହୋ ! ! ! ! ! ! ! ! ! !
ଆଉ ଆପଣଙ୍କୁ କେମତିଆ କଣ
ନାଇଁ ବାରୁଦ ବାଣ ଫୁଟେଇବାକୁ ଗଲା କିନ୍ତୁ ଗୋଟେ ବର୍ଷ ହାତେରେ ଫୁଟିଗଲାଠୁ ତୁ ଆଉ କଣ କରିଦେଲିି କିଛି ନା ଏବେ ନା ଫାଳ ପାଳଗଦାରେ ଥୋଇକି ଫୁଟେଇ ଥି ପାଳଗଦା
ଏବେ ତ ବର୍ଷା ହଉଛି। ବର୍ଷା ତ ଛାଡିଗଲାଣି ଆପଣଙ୍କ ସେପଟେ କୁଆଡେ ଯିବାର ପ୍ଲାନ୍ ଅଛି।
ଏଇଠି ସାଙ୍ଗମାନଙ୍କ ସହିତ ଟିକେ ବୁଲାବୁଲି କରିବ।
ଆଚ୍ଛା।
ହ ଠିକ୍ ଅଛି ରଖୁଛି।
ହଁ।
ଥଣ୍ଡା ଜବର ବୋଧେ